ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ଆଜ୍ଞା ଆଜ୍ଞା ନମସ୍କାର ମୋ କଥା ଆପଣଙ୍କୁ ଶୁଭୁଚି।
ଆଜ୍ଞା ମୁଁ ଶୁଭୁଛି ଆପଣଙ୍କ ଭଏସ।
ଏ ହଁ ଆଉ ଆପଣ କେମିତି ଅଛନ୍ତି ସାର୍।
ମୁଁ ଭଲ ଅଛି ମ୍ୟାାମ ଆପଣ କେମିତି ଅଛନ୍ତି।
ହଁ ମୁଁ ବି ଭଲ ଅ
ହଁ ମୁଁ ବି ଭଲ ଅଛି। ଆଉ ସାର ଏକ୍ଟୁଆଲ ର୍ମୁଁ ଆପଣଙ୍କୁ ଫୋନ କରିଥିଲି ଗୋଟେ ଜିନିଷ ବୁଝିବା ପାଇଁ କୁହ କହୁନାହାନ୍ତି କଣ ବୁଝିବେ?
ଆକ୍ଚୁଲି
ଆକ୍ଚୁଲି ମୁଁ ଟିକେ କେଦାରନାଥ ଯିବି ବ ପ୍ଲାନ୍ କରିଛି ତ? ଆପଣ ମତେ ଟିକେ କହିଲେ କେମିତି କଣ ଗଲେ ଟିକେ ମାନେ କମ୍ ବଜେଟରେ କେଦାରନାଥ ଯାଇହବ। ଆପଣ କେଉଁଥିରେ ଯିବାକୁ ଚାହିଁବେ ଫ୍ଲାଇଟ୍ରିରେ ଯିବେ ନା ଟ୍ରେନରେ ଯିବେ?
ଆ ସାର୍ କମ୍ ବଜେଟ୍ ମାନତା ଟ୍ରେନ ହେଲେ ସେ ସୁବିଧା ହୁଅନ୍ତା।
କିନ୍ତୁ ଟ୍ରେନ ହେଲେ ଆପଣଙ୍କୁ ଅଠଚାଳିଶ ଘଣ୍ଟା ଲାଗିଯିବ। ଦୁଇ ଦିନ ହଁ ହଁ ଚଳିବ ଚଳିବ। ଠିକ୍ ଅଛି ତାହେଲେ ପ୍ରଥମେ ଆପଣ ଭୁବନେଶ୍ୱରରୁ କେଦାରନାଥ କେଦାରନାଥ ଡାଇରେକ୍ଟ ଟ୍ରେନ୍ ନାହିଁ ଆପଣ ହରିଦ୍ୱାରକୁ ଟ୍ରେନ୍ କରିବେ। ଠିକ ଅଛି ହଁ ହରିଦ୍ଵାର କୁ ଆପଣ ଟ୍ରେନ୍ କରିବେ ଦେନ୍ ହରିଦ୍ୱାରରୁ ଆପଣଙ୍କୁ ବାଇ ରୋଡ଼୍ ଟୁ ହଣ୍ଡ୍ରେଡ଼୍ ଥାର୍ଟି ଆ ଫୋର୍ଟି କିଲୋମିଟର୍ସ ଭଳିଆ ଯିବାକୁ ପଡ଼ିବ। ସେଠୀ କଣ ଲୋକାଲ ବସ ମିଳିଯାଉଛି ନାଁ, ବସ୍ ବି ଅଭେଲେବୁଲୁ ବସ୍ ବି ଆଭେଲେବଲ୍ ଅଛି ପ୍ଲସ୍ କାର୍ ବି ଆଭେଲେବଲ୍ ଅଛି ଆପଣଙ୍କର ବଜେଟ୍ ଅନୁସାରେ ଆପଣ ଚୁଶ କରିବେ ବଟ୍ ବସ୍ କଲେ ଟିକି ଆପଣଙ୍କୁ ଶସ୍ତା ପଡ଼ିଯିବ। ଆଉ ଯଦି କାର୍ କରହୁଛନ୍ତି ଏକ୍ସପେନ୍ସିଭ୍ ପଡ଼ିଯିବ କାରଣ ତାଙ୍କ ଷ୍ଟେ ରହିବ ଯେହେତୁ ଆପଣଙ୍କ ସହିତ ଜି ପତ୍ର ବି ଆପଣ ସେଫ୍ଟି ରହିବ। ହୁଁ ହୁଁ ହୁଁ ତ ଆପଣ ଆରାମ ସେ ଯାଇପାରିବେ। ସେଇଠୁ ତାପରେ କେମିତି ଯିବାର ଅଛି? ସେଠୁ ଆପଣ ଯିବେ ସୋନ ପ୍ର୍ରୟାଗ ସୋନ ପ୍ର୍ରୟାଗରୁୁ ସେଠି ଗର୍ଣ୍ଣମେଣ୍ଟ ଗାଡି ଅ ଛି ପଚାଶ ଟଙ୍କା ଲେଖାଏ ଜଣଙ୍କକା ପଡ଼ୁଛି ପର୍ ହେଡ଼୍ ସେଠୁ ଆପଣ ଯିବେ ଗୌରୀକୁଣ୍ଡ ଗୌରୀ କୁଣ୍ଡରୁ ଆପଣ ବାଏ ୱ କିଙ୍ଗ କୁହନ୍ତୁ ଆ ଟିକେ ଶୁଣନ୍ତୁ ମୁଁ କହ ମାନେ ସୋନପ୍ରୟାଗରେ ରୁମ ଟିକେ ଶସ୍ତା ହବ? ନା ଗୌରୀ କୁଣ୍ଡ ପାଖରେ ରୁମ୍ ସ ହବ ସୋନ ପ୍ରାୟଗରେ ଶସ୍ତା ହବ କାରଣ ଯେତେ ତଳେ ଆପଣ ରହିବ ସେତେ ଶସ୍ତା ରହିବ। ଯେତେ ଆପଣ ଉପ ଉପରକୁ ପାହାଡ଼କୁ ଯିବେ ସେ ସେତେ ଆପଣଙ୍କୁ ମହଙ୍ଗା ପଡ଼ିପଡ଼ିି ଜିବ। ଆପଣ ଯଦି ରୁମ୍ ନ ନେଇକି ଯଦି ଆପଣ ରୁମ୍ ନ ନେଇକି ଯଦି ଟେଣ୍ଟ ନେଉଛନ୍ତି ଦେନ୍ ଆପଣଙ୍କୁ ଆହୁରି ଶସ୍ତା ପଡ଼ିଯିବ।
ଟେଣ୍ଟ କଣ ନିଜେ ନେଇକିନା ଯିବାକୁ ପଡିବ?
ନାଇଁ ନାଇଁ ସେଇଟା ଆଭେଲେବଲ୍ ଅଛି ଆପଣ ପର ହେଡ଼୍ ଦୁଇଶହ କି ତିନିଶହ ଟଙ୍କା ନାଖେ ନେଇଯିବେ ସିଏ ୱାନ୍ ନାଇଟ୍। ଷ୍ଟେ ଅଛି ଆପଣଙ୍କ। ମାନେ ଗୋଟେ ଟେଣ୍ଟ ରେ ଜଣେ? ନାହିଁ ଗୋଟେ ଟ୍ରେଣ୍ଟରେ ଆପଣ ଦୁଇ ଜଣିକିଆ ଅଛି। ପାଞ୍ଚ ଜଣିକିଆ ଅଛି। ଯେମିତି ଆପଣ ନେଇପାରିବେ। ଓହ। ତା ଭିତରେ ଏସି ଲାଗିଥାଏ। ନାହିଁ ଟେଣ୍ଟରେ ଏସି ଦରକାର ନାହିଁ କାରଣ ସେଇଠି ବହୁତ ଟେମ୍ପରେଚର ବହୁତ କମ୍ ଥାଏ। ତ ଥଣ୍ଡା ଥାଏ ସିଏ ଆପଣଙ୍କୁ ରୁମ୍ ହିଟର୍ ପ୍ରୋଭାଇଡ଼୍ କରନ୍ତି। ଜଣେ ଜଣେ ସମସ୍ତେ ତ କରନ୍ତିି ଜଣେ ଜଣେ କରନ୍ତି ଆପଣ ଯଦି କହିବେ ସେ ଆଣି ଦେବେ।
ଓହୋ।
ସେଠି ଗରମ ପାଣି ବି ଆପଣଙ୍କୁ ଗୋଟେ ବାଲ୍ଟି ଶହେ ଟଙ୍କା ଲେଖା ପଡିଯିବ। ଗୋଟେ ବାଲ୍ଟିକୁ ଶହେ ଟଙ୍କା ଶହେରୁ ଦୁଇଶହ ଟଙ୍କା। ଡିପେଣ୍ଟ କରେ ତାଙ୍କ ଆପଣଙ୍କ ବର୍ଗେନିକି ସ୍କିଲ ଉପରେ। ଏଣ୍ଟାର୍ ସେ ସୋନ ପ୍ରୟୋଗରୁ ଷ୍ଟାର୍ଟ ହେଗଲା ଆପଣ ଯୋଉଠି ବି ରହିବେ। କାରଣ ଥଣ୍ଡା ସେଟି ଯେତ ଟମ୍ପେଚର୍ ଅଧିକ ଥାଏ। ଯେତେ ଆପଣ ଉପରୁକୁ ଉପରକୁ ସେତେ ଥଣ୍ଡା ଥାଏ। ଏଇଟା ମୁଁ କହ ମାନେ ଯଦି ମୁଁ ହୋଟେଲ ନେବି ସେଇଥିରେ ମତେ ଗରମ ପାଣି ପାଇଁ କଣ ପଇସା ସବୁଠି ପଇସା ନେବେ ଆପଣଙ୍କୁ। କିନ୍ତ ହୋଟେଲ୍ ନେଲେ ଏକ୍ସସିପ ପଡ଼ିଯିବ ରୁମ୍ ରେ ଯିବେନି ନାଁ? କୁଅ ଗିଜର୍ ନଥାଏ ସେଟି। ଏଠି ଗିଜର୍ ନଥାଏ ଗିଜର ଯଉଟା ଥାଏ ତାଙ୍କ ପାଇଁ ସେ ଏକ୍ସଟ୍ରା ଚାର୍ଜେସ୍ ନିଅନ୍ତି। ହଁ ହଁ ହଁ ଆଉ ଖାଇବା କଣ କେମିତି କଣ ସୁବିଦା। ଖାଇବା ସେଠି ଆପଣଙ୍କୁ ଗୋଟେ ମ୍ୟାଗି ଆପଣଙ୍କୁ ପଚାଶ ଟଙ୍କା ପଡ଼ିଯିବ ତଳେ ଉପରକୁ ଗଲେ ସେ ମ୍ୟାଗିଟା ପନ୍ଦରସ ଟଙ୍କା ହେଇଯିବ। ପନ୍ଦଶ ଟଙ୍କା ଖାଲି କଣ ମ୍ୟାଗି ମ୍ୟାଗି ଖାଲି ମ୍ୟାଗି ଭା ତ ହେରିକା ଅଭେଲେବୁଲ ସେଠି ନାହିଁ ଯାହା ଅଛି ସେ ବହୁତ୍ ଏକ୍ସପେସିଭ ଦୁଇଶହ ଟଙ୍କା ଅଢେଇଶହ ଟଙ୍କା ମିଲ୍ଲ ଆପଣଙ୍କୁ ପଡିଯିବ। ଆ ସବୁ ସେଠି ଭେଜ ନନ୍ ଭେଜ କିଛି ନାଇଁ? ନନ୍ ଭେଜ ଟୋଟାଲ ଆଲାଉ ନାହିଁ ସେ ଏରିଆାରେ।
ଓହୋ।
ହଁ ଆଉ ତାପରେ ଟିକେ କୁହନ୍ତୁ ସାର୍ କେମିତି କଣ ହୋଟେଲ କେମିତି କଣ ନେଲେ ଟିକେ ସୁବି ତା ପରେ ଆପଣ ସେଟୁ ସୋନପୁର ଆଗରୁ ଗୌରିକୁଣ୍ଡ ବା ଗର୍ମେଣ୍ଟ ଭେକ ଯାଇ ଯିବେ ଭାରି ଦେନ୍ ସେଇଠୁ ଯଦି ଆପଣ ଘୋଡ଼ାରେ ଯିବାକୁ ଚାହିଁବେ ଆପଣଙ୍କୁ ତିନି ହଜାର ପାଞ୍ଚଶହ ଟଙ୍କା ପଡ଼ିବ ପର ହେଡ଼୍।
ଆଜ୍ଞା।
ଅଦରୱାଇଜ୍ ଯଦି ଆପଣ ବାଏ ୱାକିଙ୍ଗ ଯିବେ ଦେନ୍ ଆପଣଙ୍କୁ କଷ୍ଟ କରି ଯିବାକୁ ପଡ଼ିବ ନହେଲେ ପିଠଉ ଯଦି ଥିବେ ଆପଣଙ୍କୁ ସେ କାନ୍ଧରେ ନେଇକି ଯିବେ ହଁ ସେ ଆପଣଙ୍କୁ କାନ୍ଧରେ ନେଇକି ଯିବେ କୋଉଟା ବେଶୀ ସୁବିଧା ଟ୍ରାକିଙ୍ଗ କଲେ ଲେଗ ଟ୍ରାକିଙ୍ଗ ସେଟା ଆପଣଙ୍କ ପେସେସ୍। ଆଉ ଆପଣଙ୍କ ଷ୍ଟାମିନା ଉପରେ ଡିପେଣ୍ଡ କରେ। ଠକେ ଆଉ ଯଦି ଆପଣ ପାରିବେନି ଦେନ୍ ଆପଣ ବଟ୍ ସେଠି ତ ଉ ଯେତେ ଉପୁରୁକୁ ଯିବେ ପଚିଶି ହଜାର ଫୁଟ୍ ଉପରେ ଯେହେତୁଥିବେ ଆପଣ।
ହୁଁ।
ଆପଣଙ୍କ ଅକ୍ସିଜେନ୍ ଲେବୁଲ୍ କମି କମି ଯିବ ସେଟା ହିଁ ପ୍ରୋବ୍ଲେମ୍ ଆପଣଙ୍କୁ ହେବ। ଅଦରୱାଇଜ୍ ଆପଣ ଯଦି ଘୋଡ଼ା ଥ୍ରୁରେ ଯାଉଛନ୍ତି ତଆପ ଆପଣଙ୍କୁ ତିନି ହଜାର ପାଞ୍ଚଶହ ପର ହେଡ଼୍ ପଡ଼ିଯିବ। ସେଠି ବାର୍ଗେନିଙ୍ଗ ହଁ। ପର ହେଡ଼୍ ତିନି ହଜାର ପାଞ୍ଚଶହ। ଠକେ ଦେନ୍ ଆପଣ ଯଦି ସାର୍ ମୁଁ ଶୁଣିଚି କଣ ସାର୍ ସେଟା ଟିକେ ସେପ୍ଟି ନୁହଁ। ହଁ ସେଫ୍ଟି ନୁହଁ କଣ ନା ସେ ଯେଉଁ ଲୋକ ଆପଣଙ୍କୁ ଟାଣିକି ନେଉଥିବେ ଘୋଡ଼ାକୁ ଯିଏ ଗାଇଡ଼୍ କରୁଥିବେ ସିଏ ସିଏବି ଚାଲି ଚାଲି ଯାଉଥିବେ ଯେହେତୁ ତାଙ୍କର ତାଙ୍କୁ ବି ଶୋଷ ଲାଗିବ ନା ଏତେ ବାଟ ଉପରୁ ଉପରୁ ଯାଉଛନ୍ତି ତ କି ବେଳେ ବେଳେ ଛାଡି ଦିଅନ୍ତି ଘୋଡାକୁ ସେ ଚାଲି ଚାଲି ଯାଉଥି ଏମାନେ ପାଣି ପିଇ ତାଙ୍କ ପାଖକୁ ଗଲେ ସେତିକି ବେଳେ ହିଁ ବିପଦ ଥାଏ କାରଣ ଯେହେତୁ ସେ ପଶୁ ଗୋଟେ ସିଏ କୁଆଡ଼େ ମୁମେଣ୍ଟ ତାର ହବ କିଛି ଠିକ୍ ଠିକଣା ନାଇଁ।
ଏଇଟା ହିଁ ପ୍ରୋବ୍ଲେମ ଅଦର ୱାଇଜ୍ ଯଦି ଆପ ଆପଣ ଟିକେ ସଜେସନ କରିବେ କୋଉଟା ଠିକ୍ ରହିବ। ପିଠଉ ବହୁତ୍ ବଜେଟ୍ ଆପଣଙ୍କ ଉପରେ ରହିଯିବ କାରଣ ପିଠଉ ସାତ ହଜାର ଆଠ ହଜାର ଭଳିଆ ପଡିଯିବ ଦୁଇରେ ବି ଗୋଟେ ମଣିଷ ଆପଣଙ୍କୁ ନେଇକି ଯିବେ ସେଟା ସେଫ୍ଟି। ବଟ୍ ଘୋଡା ତିନି ହଜାର ପାଞ୍ଚଶହ ଅଛି କିନ୍ତୁ ସେଫ୍ ଏଇଟି ପସେଣ୍ଟ୍ ଟ୍ୱେଣ୍ଟି ପସେଣ୍ଟ କଲେ ଚଳବ। ଟ୍ୱଣ୍ଟି ପସେଣ୍ଟ କାରଣ ସେ ବହୁତ୍ କଷ୍ଟ ଦେଇ ଦେଇ ଘୋଡା କୁ ନଉଥିବେ। ହଁ ନିଶ୍ଚୟେ କଷ୍ଟ ତ ପାଇବ କିନ୍ତୁ ଘୋଡ଼ାରେ ଗଲେ ବି ଘୋଡ଼ା ବି କଷ୍ଟ ପାଏ କଣ ସେଠି ଘୋଡ଼ାକୁ ସେମାନେ ବହୁତ ଟର୍ଚର୍ କରି ନିଅନ୍ତି ସେଟା ବି ପ୍ରୋବ୍ଲେମ୍। ସେଟା ଡିପେଣ୍ଡ କରେ ଆପଣଙ୍କ ଥଟ୍ ଉପରେ ଆଉ ଆପଣଙ୍କ ବଜେଟ୍ ଉପରେ। ଆଜ୍ଞା ଆଜ୍ଞା ହୁଁ ଆଉ ତାପରେ କୁହନ୍ତୁ ଉପୁରୁକୁ ଗଲାପରେ। ଉପରକୁ ଗଲା ପରେ ଆପଣ ସେଠୁ ନେଇଯିବେ ଗୋଟେ ଟେଣ୍ଟ ନେଇଯିବେ ଆପଣଙ୍କୁ ସୁବିଧା ହବ କାରଣ ହୋଟେଲ୍ ସେଠି ଆପଣଙ୍କୁ ପଡ଼ିଯିବ ମିନିମମ୍ ଫାଇଭ୍ ଥାଉଜେଣ୍ଡ ଟୁ ସିକ୍ସ୍ ଥାଉଜେଣ୍ଡ୍ ପର୍ ନାଇଟ। ତାଠୁ ବେଟର୍ ଟେନ୍ ନେଇଯିବେ ଥ୍ରୀ ହଣ୍ଡ୍ରେଡ଼୍ ଟୁ ଫୋର୍ ହଣ୍ଡ୍ରେଡ଼୍ ଆପଣଙ୍କୁ ପଡ଼ିଯିବ ପର୍ ହେଡ଼୍।
ଆପଣ କୋହୁଚନ୍ତି ଯେତେ ସେତେ ଥଣ୍ଡା ଟେନ୍ଟ୍ ସମ୍ଭାଳିବ ତାଙ୍କର ଯୋଉ ଟେନ୍ଟ୍ ସେ ଥାଏ ଟେଣ୍ଟ୍ ସମ୍ଭାଳିବ କିଛି ପ୍ରୋବ୍ଲେମ୍ ନାହିଁ ସେ ରୁମ୍ ହିଟର୍ ବି ଆପଣ ପ୍ରୋଭାଇଡ଼୍ କରିବେ। କିଛି ଅସୁବିଧା ହେବ ନାହିଁ। ଦେନ୍ ଆପଣ ରାତି ବାରଟାରୁ ଯୋଦି ଲାଇନ୍ ଲାଗିଯିବେ ଆପଣ ବେଟର୍ ହେବ ଚାରିଟା ରାତି ସୁଦ୍ଧା ଆପଣ ଦର୍ଶନ କରିଦେବେ। ଏଇ ଚାର୍ଟା ରାତିରୁ ଯୋଉ ଗେଟ୍ ଖୋଲିବ ଆପଣ ସେହି ସକାଳ ସାତଟା ଆଠଟା ସୁଧା ଦର୍ଶନ କରିଦେବେ ଅଦରୱାଇଜ୍ ସକାଳ ଛଅଟାରେ ଯଦି ଲାଇନ୍ ଲାଗୁଛନ୍ତି ଦେନ୍ ଆପଣଙ୍କୁ ସନ୍ଧ୍ୟା ଛଅଟା ହେଇ ଯିବ ଦର୍ଶନ କରୁ କରୁ। ଆଜ୍ଞା ପୁରା ପୁରା ଛିଡା ହବାକୁ ପଡିବ ଲାଇନ ରେ ବହୁତ ସାରା ଲ ଠିଆଇଥିଲେ ଆପଣଙ୍କୁ ସେ ଠିଆ ହବାକୁ ପଡିବ। ବସିଲେ ଚଳିବ କିଛି ପ୍ରୋବ୍ଲେମ୍ ନାହିଁ।
ହଁ ହଁ।
କିନ୍ତୁ ଲାଇନ୍ ଲାଗିବାକୁ ପଡିବ ଆପଣଙ୍କୁ। ସେତଳେ ଲାଇନ୍ ରେ ଚରିି ପଞ୍ଚ ଘଣ୍ଟା ମିନିମମ୍ ହୁଁହୁଁ ମିନିମମ୍ ଚାରି ପାଞ୍ଚ ଘଣ୍ଟା ମିନିମ୍ ମାକ୍ସିମମ୍ ଯାହା ହେଇପାରିବ ମୁଁ ତ ନିଜେ ବାର ଘଣ୍ଟା ହିଁ ଠିଆ ହେଇଥିଲି।
ହଁ ହଁ ଆଉ କେଦାରନାଥ କୋଉ ମାସରେ ଗଲେ ସବୁଠାରୁ ଠିକ୍?
ଆପଣ ଅକ୍ଷୟ ତୃତୀୟ ରୁ ଦୀପାବଳି ପର୍ଯ୍ୟନ୍ତ ତ ଖୋଲା। ତ ଫାଷ୍ଟ୍ ମନ୍ଥ୍ ଯୋଉ ମେ ମାସରେ ସି ଖୋଲିବ ସେ ଟାଇମ୍ ରେ ଟିକେ ନ ଯିବାଟା ଭଲ ଠିକ୍ ଜୁନ୍ ରୁ ଯିବେ। ଜୁନ୍ ଏକଠୁ ଆରମ୍ଭ କରି ଜୁନ୍ କୋଡ଼ିଏ ଭିତରେ ଯିବାଟା ବେଟର୍ ହେବ ଆପଣଙ୍କୁ, କାରଣ ଯେ ପନ୍ତ ମୌସୁମି ଷ୍ଟାର୍ଟ୍ ନ ହେଇଛି ଆପଣ ସେ ଟାଇ ରେ ଯିବାଟ ଠିକ ହବନି କାରଣ ହେଠି କୋଉ ମୁହୁର୍ତ୍ତ ରେ କିଛି ବିଇଯାଇପାରେ। ଲ୍ୟାଣ୍ଡ୍ ସ୍ଲାାଇଡିଙ୍ଗ୍ ବି ହୁଏ ପ୍ଲସ୍ ବର୍ଷ୍ ଷା ବି ଭୋଉତ୍ ସାରା ଜାଗାରେ ହୁଏ ବେଳେ ବାଦ ଫଟ ବର୍ଷା ବି ହୁଏ ନିଉଜୁରେ ଆପଣ ବିଖଥିବେ।
ହଁ ହଁ ହଁ ଦେଖି
ଦେଖିଚି ମତେ ଲାଗିଲାଗେ ଯେ ମୁଁ ଟିକେ ଆପଣଙ୍କ ସାଙ୍ଗେ କଥା ହୁଏ। ଆପଣ ଟିକେ ଡିଟେଲ୍ ସେୟାର୍ କରିପାରିବେ କେମ୍ତି କଣ। ଆଉ ମୁଁ ଭାବି ସେ ଯିବି ବ ନି ତ। ଆଉ ସେଥିପାଇଁ ଆପଣଙ୍କୁ ଫୋନ୍ କଲି ଆଉ ଖାଇବା କେମ୍ ଖାଇବା ତ ଆପଣଙ୍କୁ କହିଲି ଯେମିତି କି ସେଠି ରୁଟି ଆଉ ନର୍ମାଲ୍ ସବ୍ଜି ଦେବେ। ଦୁଇଶହ ଟଙ୍କା ଶହେ ଅଶୀ ଟଙ୍କା ଏମ୍ତି ପର୍ ହେଡ଼୍ ସେ ନିଅନ୍ତି। ଆଉ ପାଣି ବି ବୋହୁତ୍ ଏସ୍ପେପେନ୍ସିଭ୍ ସେଠି ପାଣି ବଟଲ୍ ଗୁଟେ ଦେଢ଼ଶହ ଟଙ୍କା ଶହେ ଟଙ୍କା ଏମ୍ତି। ପଡ଼ିଯିବ ଆପଣଙ୍କୁ ଆଜ୍ଞା।
ହଁ ହଁ ହଁ।
ହାତରେ ସାଙ୍ଗେରେ ଅକ୍ସିଜେନ୍ ବି କ୍ୟାରି କରିଥିବେ କାରଣ ଅକ୍ସିଜେନ୍ ଲେବୁଲ୍ ବି ବେଳେବେଳେ କମି କମି ଯାଏ। ଯଦି ସେଇଟା ୟୁଜ୍ ନ କରେ ତା ତଳେ ବି ଆପଣ ଫେରଇ ବି ପାରିବେ ସେଟା ପଇସା ଆପଣ ରିଫଣ୍ଡ୍ କରିଦେବେ ରିଟନ୍ କରିଦେବ ଯଦି ୱାନ୍ସ୍ ଖୋଲିଦେଇଚନି ତ ସିଏ ରିଟନ୍ କରିବେ ନାହିଁ। ଆଉ ଯଦି ମୁଁ ଯାଉଚି ରାସ୍ତାରେ ଯେ ଅଧାରେ ବର୍ଷା ହେଲା ମୁ ଦେ ରେକଡ୍ ଆପଣ ସାଙ୍ଗେରେ ନେଇଥିବେ ସେଠି ରେନକୋଟ୍ ବି ନବାକୁ ପଡ଼ିବ ସୁ କଭର୍ ବିି ପିନ୍ଧିଥିବେ ଗ୍ଲୋବ୍ସ ବି ପିନ୍ଧିିଥିବେ। ୱିଥ୍ ଜ୍ୟାକେଟ୍ ବି ପନ୍ଥିବେ ରେନ୍ କୋଟ୍ ପନ୍ଧିକି ହିଁ ଚାଲିବାକୁ ଆପଣ ପଡ଼ିବ କାରଣ କେଉ ମୁହୁର୍ତ୍ତରେ ବର୍ଷା ହୋଉଚି ଠିକ୍ ଠିକଣା ନାହିଁ।
ମାନେ ନିଜେ ଯେତିକି କେଜି ତା ସହି ଦଶ ବାର କେଜି ଏକ୍ସଟ୍ରା ନେଇକିନା ଯିବାକୁ ପଡିବ।
ଆଜ୍ଞା ନ ଦଶ ବାର କିଛି ଏତେ ନୁହଁ ଦଶ ବାର କେଜି ତ ଆମେ ଯାଇପାରିବାନି। ନର୍ମାଲି ଆପଣଙ୍କୁ ଦି ତିନି କେଜିତ ନବାକୁ ପଡିବ‌।
ହୁଁ ହୁଁ ହୁଁ। ଆଉ କୋଉ କୋଉ ମାନେ ଟ୍ରେନ ଏଇଠୁ କୋଉଠିିକି ଯିବା ପାଇଁ କହିଲେ ସେ?
ଆପଣ ଭୁବନେଶ୍ୱରରୁ ପଳେଇବେ ହରିଦ୍ୱାର। ସେଇଟା ଅଡ଼ଚାଳିଶ ଘଣ୍ଟାରେ ଆପଣ ରହିବ ସଫ ଫର୍। ଦେନ ଅଠଚାଳିଶ ଘଣ୍ଟା ପରେ ଆପଣ ଆସିଯିବେ ହରିଦ୍ୱାରରୁ ସୋନ ହରିଦ୍ୱାରଟା ସୋନ୍ ପ୍ରାୟ କୁ ଆପଣ ପଳାଇବେ ବାଏ ବସ୍। ସେଇଟା ଟ୍ରେନ କିଛି ଯାଉନି? ହଁ ଟ୍ରେନ୍ ସେଠିକି ନାହିଁ ଟୋଟାଲ୍। ହରିଦ୍ୱାର ଲାଷ୍ଟ ଷ୍ଟପେଜ।
ହରିଦ୍ୱାର ଲାଷ୍ଟ ଷ୍ଟପେଜ୍। ଅ ହଁ।
ହଉ ସାର୍ ଆ ମୋତେ ଏଇ ଇନଫର୍ମେସନ୍ ଦରକାର ଥିଲା ମୁଁ ବହୁତ ବ୍ୟସ୍ତ ହେଉଥିଲି ମୁଁ ଆର ମାସରେ ଯିବି ତ ସାର୍ ସେଥିପାଇଁ ଠିକ୍ ଅଛି ଆପଣ ଯାଆନ୍ତୁ କିନ୍ତୁ ଯେହେତୁ ଆ ଆର ମାସ ଆପଣଙ୍କ ଜୁଲାଇ ମାସ ହେଇଯାଉଚି ତ ରିସ୍କ ଟିକେ ରହୁଚି। କାରଣ ଯେହେତୁ ଲା ବର୍ଷା ଆସିଯାଉଚି ତ ବର୍ଷା ରେ ଟିକେ ରିସ୍କ ରହିବ। ତେଣୁ କରି ସେଇଟା ଆପଣଙ୍କୁ ଥ୍ୟାଙ୍କୟୁ ସୋ ମଚ ସାର୍। ଅଶେଷ ଅଶେଷ ଧନ୍ୟବାଦ। ଆଜ୍ଞା ଠିକ୍ ଅଛି।